ହ୍ୟାଲୋ
ହଁ ଖାଇସାରିଲାଣି?
ହଁ ନାଇଁ ଏବେ ଯିବି ଖାଇବା ପାଇଁ ଆଉ। ଏଇନେ ତ ସରିଲା ରୋଷେଇ ଏଇନେ ଯିବି ଆଉ। ତମର ସରିଲାଣି?
ହଁ ଆମର ସରିଲାଣି। ଏ ରୋଷେଇ ସରିଲାଣି ଖିଆପିଆ ବି ସରିଲାଣି। ଏଇ ଟିକେ ଟିଭି ଦେଖୁଛୁ ଆଉ।
ହଁ ହଁ କିଏ କିଏ ସବୁ ଦେଖୁଛ?
ଏଇଠି ଆମର ନାତୁଣୀ ହେବେ ଦି ଜଣ ମୁଁ। ଆଉ ଏଇ ଯୋଉ ଦଉନି ନା ଜୟ ଜଗନ୍ନାଥ ଟିଭି।
ହଁ ହଁ।
ଆଉ ଗୋଟେ ରଜ କୁଇନ ଦଉଥିଲା। ଆଉ ସିରିଏଲ ସିରିଏଲ ଦିଏ ସବୁ ଭଲ ଭଲ ଓଡ଼ିଆ ସିରିଏଲ ଦିଏ ତାକୁ ବି ଦେଖୁ। ଆଉ ହଁ ଦେଖିକି ଟିକେ ଟାଇମ ପାସ ଆଉ ଏତେବେଳୁ ରଜ କୁଇନ ହଁ। ଆଉ ସବୁ ସିରିଏଲ ଦଉଛି ଆଉ ଜଗନ୍ନାଥଙ୍କର ଦେଖୁଛୁ ଜୟ ଜଗନ୍ନାଥ ଟିଭିରେ ପୁରା। ଉଁ ସକାଳୁ ସନ୍ଧ୍ୟା ଯାଇକେ ଦଉନି ଲାଇଫ୍ ଟା ତାଙ୍କର।
ହଁ ସେଇଟା ତ ବଢ଼ିଆ ଲାଗେ ଦେଖିବାକୁ।
ବଢ଼ିଆ ହଁ।
ଏଇ କାଲି ତ ଆମେ ଦେଖୁଥିଲୁ ସ୍ନାନ ପୂର୍ଣ୍ଣିମା ଗଲାନି କି?
ପୂର୍ଣ୍ଣିମା ହଁ।
ହଁ। ସେଏ ଦେଖୁଥିଲୁ କେତେ ଲୋକ ପୁରା ଏତେ ଗଦା ହେଇଥିଲେ ମତେ ଲାଗିଲା ବାହୁଡ଼ା ବାହୁଡ଼ା ହେଇଯୋଉ ରଥଯାତ୍ରାଠୁ ବି ଅଧିକ ଲୋକ ବୋଧେ କାଲି ହେଇଥିଲେ।
ପୁରୀରେ ତ ସବୁବେଳେ ଲୋକ ଯେତେବେଳେ ଦେଖିବ ବି ପୁରା ମାନେ ଫୁଲ।
ହଁ।
ମାନେ ବେଶୀ ଏଇ ସମୟରେ ଟିକେ ବେଶୀ ହୁଅନ୍ତି ବାହୁଡ଼ା ରଥଯାତ୍ରା ଏଇ ସ୍ନାନ ପୂର୍ଣ୍ଣିମା ଆଉ ହଁ। ଏବେ ଟିକେ ବେଶୀ ଲୋକ ଆଉ କିନ୍ତୁ ସବୁବେଳେ ବି ବହୁତ ଲୋକ।
ହଁ। କୋଉ କୋଉ ଦିନ ଯଦି ଗୋଟେ ଦିନ ଗୋଟେ ଦି ଦିନ ଯଦି କମ୍ ହେଇଥିବେ ହେଇଥିବେ।
ହୁଁ।
ନହେଲେ ତ ସବୁବେଳେ ସେମିତିଆ ଆଉ। ମୁଁ ତ ଯେତେ ଥର ଗଲିଣି ଯୋଉଥର ଫାଷ୍ଟ ଯାଇଥିଲି ସେଇଥର ପୁରା ବହୁତ ଫାଙ୍କା ଥିଲା। କଣ ପାଇଁ କା ଜାଣି ଖରା ପାଇଁ ନା କଣ ପାଇଁ। ବହୁତ କମ ଥିଲା ପୁରା ବଢ଼ିଆ ସେ ବୁଲିକି ଆସିବେ। ମାନେ ଲାଗିଲାନି ଯେ ମୁଁ ଆଉ ପୁରୀ ଆସିଛି ଏତେ ଗହଳି କିଛି କିଛି ନଥିଲା ଭଲ ଲାଗିଲା ପୁରା ଶାନ୍ତିରେ ଗଲି ଶାନ୍ତିରେ ଶାନ୍ତିରେ ଆସିଲି। ତ ମାନେ ଅଲଗା ଟାଇମରେ ଗଲେ କଣ ମାନେ ପୁରା ଠିଆ ଟିକେ ସମୟ ଠିଆ ହେଇକି ଦେଖି ଦେଖି ହୁଏନି ପୁରା ପେଲି ଆଣନ୍ତି ଲୋକ।
କିନ୍ତୁ ସେଇଥର ମାନେ ପୁରା ଠିଆ ହେଇକି ମୁଁ ଦି ମିନିଟ ଖଣ୍ଡେ ଦେଖିଛି। ପୁରା ଭଲ ସେ ଆଗରେ।
ନାଇ ମୁଁ ବି ଚାରି ପାଞ୍ଚ ଥର ଗଲିଣି। ଏଇ ରଥ ରଥରେ ଥିବା ଭିତରେ ଥରେ ଯାଇଥିଲି। ଏଇ ରଥରେ ଉପରେ ଠାକୁର ଠାକୁର ଥିଲେ ଯାଇଥିଲୁ ସବୁ ରଥ ରଥରେ ଚଢ଼ିକି ବି ତାଙ୍କୁ ଦର୍ଶନ ହଉଛି ଆମେ ଯା ହେରିକା ସବୁ ଛୁଇଁକି ଆସିଲେ ଠାକୁରଙ୍କୁ। ନା ମୁଁ ଯାଇବାନି ଏତେ ବଡ଼ ରଥ ନା। ଏତେ ବଡ଼ ରଥ ଥ କେତେ ଲୋକ କେତେ ବଡ଼ ରଥକୁ ଠାକୁର କେତେ ବଡ଼ ଲୋକ କେତ୍ ତେ ପୁରା ଭିଡ଼ ଯାମ୍ ପୁରା। ଆମର ଯାହା ଜଣେ ତାଙ୍କୁ ଆମ ଦିଅର ଜଣେ ନେଇକି ଗଲେ ଦି ଜଣ ଯାହା ଯାଇକି ଚଢିକି କାଳିଆକୁ ପୁରା କୁଢେଇକି ଦର୍ଶନ କରିକି ଆସିଥିଲେ। ଆମେ ସବୁ ତଳେ ଠିଆ ହେକି ଦେଖିକି ଆସିଲୁ ଆଉ।
ମାନେ ସେମାନେ ଯୋଉ ଗଲେ ଧରିକି ଆସିଲେ ତାଙ୍କୁ କେତେ ବଢିଆ ଲାଗିଥିବ
ହଁ ପୁରା ଆମେ ଦେଖିଛୁ ସେ ଗଲେ
ହଁ ଖାଲି ଦେଖିବାକୁ ତ ଏତେ ବଢିଆ ଲାଗୁଛି।
ହଁ ପୁରୀ ପଣ୍ଡା ମାନେ ସବୁ ରଥରେ ଥାଆନ୍ତି ଏମାନଙ୍କୁ ଧରିବେ ହାତ ଟାଣି ନେଇଯିବେ ସେ ଉ ପରକୁ ଯିବେ ହୋର ତାପରେ ଦର୍ଶନ କରିକି ଖୁସିରେ ବ୍ରାହ୍ମଣ ମାନଙ୍କୁ ପଇସା ଦିଅନ୍ତି। ଆଉ ଦେଇକି ଏଇଠୁ ଜୁଆଜରି ହେଇକି ଆସନ୍ତ ଭୋଗ ମାନେ ଯଠି ତୁଳସୀ ଝଣ୍ଡା ଦିଅନ୍ତି ଆଠ ତ ସେତେବେଳେ ଭୋଗ ଲାଗେନି ଖାଲି ହଁ ଦିଅନ୍ତି ଆଉ ଆସିଥିଲୁ ସେଠି ରହିଥିଲୁ ବି ଲଜରେ ଦି ଦିନ ରହିଥିଲୁ ସେଠି। ଏଁ ସମୁଦ୍ର କୂଳକୁ ସନ୍ଧ୍ୟା ବେଳେ ସମୁଦ୍ର କୂଳକୁ ସନ୍ଧ୍ୟା ବେଳେ ଯାଉ। ଆ ଟ ଭଲ ଲାଗେ ସି ବିଚ ରେ ଟିକେ ଭଲ ଲାଗେନି କି ସନ୍ଧ୍ୟା ସମୟ ଟା?
ହଁ
ସେଠି ଯୋଉ ଝାଲ ମଟର ବିକ୍ରି ହୁଏ ଆଉ ଛୁଆଙ୍କ ଯୋଗୁଁ ଛୋଟ ଛୋଟ ଛୁଆଙ୍କର ଖେଳଣା ଆଉ ଯୋଉ ଫ୍ରକ୍ ଫ୍ରକ୍ ବି ଏମତି ଜଣେ ଏମତି ଏମତି ଓହଳେଇକି ସବୁ ଟାଙ୍ଗିଥାନ୍ତି ସେ ବାଲିରେ ଆଉ ସ ଙ୍ଖ ଶଙ୍ଖ ଠାକୁରଙ୍କର ମୂର୍ତ୍ତି ଆଉ ମୁଁ ଯାଇ
ହଁ ସେଇ ଗୋ
ଥିଲି ଗାଈ ଆଉ ବାଛୁରୀ ଗାଈ ବା ଶଙ୍ଖରେ ଶଙ୍ଖରେ ହଁ ସେ ଠାଣ ଶଙ୍ଖ ଖ ଆଣିଥିଲି କଉଡ଼ି ସେଇଠି ସମୁଦ୍ର କଉଡ଼ି ବି ଆଣନ୍ତି ଗଲେ ସବୁ ଧରି ହଁ ଧରିକି
ନା ସେଇ ଜିନିଷ ର ଯୋଉଠି ଦେଖିବ ଇଚ୍ଛା ହବ ଆଣିବା ପାଇଁ। ମାନେ ଗୋଟେ ଆସ୍ତେ ଗୋଟେ ମନରେ ଦୁର୍ବଳତା। ଦେଖିବୁ ମାନେ ସେଭଳିଆ ଜିନିଷ ଗୁଡାକ ଶଙ୍ଖ ଜିନିଷ ଟା ବଢିଆ ଲାଗିବ ଏ ଯୋଉ ଜିନିଷ ହବ ହଁ ବା ଏ ଯାଇ ଥିଲୁ ଏବେ ହେଇଗଲାଣି ମାସେ ଦେଢ ମାସ ହେଇଗଲାଣି ଯାଇଥିଲୁ ଧଉଳି ଯେ ସେ ଯେଉଁ ଶଙ୍ଖରେ ଶଙ୍ଖରେ ତ ଏଇଥିଲା ମାର୍ବଲ ରେ ଯୋଉ ପୁରା ଧଳା କଲର ମାର୍ବଲ ରେ ପୁରା ମୂର୍ତ୍ତି ଯୋଉ ହୁଏ
ଏ ଯୋଉ ସମସ୍ତିଙ୍କର କୃଷ୍ଣଙ୍କର ଇ ସମସ୍ତିଙ୍କର ହୁଏ ସେର ଥିଲା ଦେ ଏତେ ସାରା ଥିଲା ଯେ ବଢିଆ ଲାଗୁଥିଲା ଆଣିବାକୁ ଆଉ ସମୟ ହେଲାନି ବୋଲି ଆଣିପାଇଲି
ହୁଁ ହୁଁ
ଟିକେ ଆଉ ଟିକେ ସମୟ ମିଳିଥିଲେ ଆଣପାରଥାନ୍ତି। ପଳେଇ ଆସିଲୁ ଛାନିଆ ଛାନିଆରେ ଆଉ ଗଲୁ ଆସିଲୁ। ଯାଇଥିଲୁ ଗୋଟେ ଭାଇଙ୍କର ଥିଲା ରିସେପସନ ତ ଯାଇଥିଲୁ ନହେଲେ ଯଦି ହେମିତି ବୁଲିବାକୁ ଯାଇଥାନ୍ତୁ ଟିକେ ଭଲସେ ବୁଲାବୁଲି କରି କିଣାକୁୁଣି କରିକି ଆସିଥାନ୍ତୁ।
ହଁ।
ହଁ ସେଇଠି ଖାଲି ତାଙ୍କର ସେଠିକି ଯାଇଥିଲୁ ଆମେ ଖାଲି ଷ୍ଟାର୍ଟ ହେଇନ ଥିଲା ବୋଲି ଦଶ ପନ୍ଦର ମିନିଟ ଖାଲି ବୁଲିକି ପଳେଇ ଯାଉଥି
ହୁଁ।
ନା ସେଇ ଜିନିଷ ର ବଢିଆ ଲାଗିବ। ଆଉ ପୁରୀରେ ତ ଆହୁରି ସବୁ ଜିନିଷ ସେଇ ଶଙ୍ଖରେ ଇଏରେ ଭଲ ଲାଗି ବନି।
ଆଉ ଗୋଟେ ବାହାଘର ଫାଗର କଣ ଅଛି ପା? ତମର?
ହଁ ହଁ।
ସବୁ କିଣାକୁଣି କରିସାରିଲଣି?
ନାଇଁ ଏମିତି ଚାଲିଛି ଆଉ। ତ କିଣାକୁଣି ଚାଲିଛି ଆଉ ଏବେ ତ ଯିବ ସିଏ ଶାଢୀ କିଣିବା ପାଇଁ କାଲି ଯାଇ ପାରେ ନହେଲେ ପରଦିନ ଯିବ ଆଣିବା ପାଇଁ। ତାପରେ ସବୁ ବନେଇ ଆକୁ ଦିଆଯିବ। ର ଶାଢୀ ସେଇ ତାଙ୍କ ପାଖରେ ଅନୁଗୁଳ। ଅନୁଗୁଳୁ ଯିବ, ହଁ। ଏବେ ଧରିକି ଆସିବେ ଆଉ ସବୁ ଏମିତି ଚାଲିଚି ପ୍ରିପାରେସନ ଆଉ। ଟେଣ୍ଟ ବାଲାକୁ କୁହା ହେଇ ସାରିଲାଣିି। ତ ସେମିତି ଦେଇଛିି ତାର ସେତେବେ କଣ ଚୁଜ କରିବା କେମିତି କଣ ସବୁ ହବ। ତାକୁ ଆଣିକି ବି ଦେଖେଇଥିଲୁ ଘର କୋଉଠି କେମିତି କେତିକି ବାଟ ସବୁ କରାହେବ କଣ କୁ କେତ ଲୋ କ ସବୁ ଚେୟାର କେତେଟା କଣ ଆସିିବ? ସବୁ ହେଲାଣି ଆଉ ଘରେ ସେମିତି ଯାହା ଯାହା ଦରକାର ସବୁ ଯିବୁ ଗୋଟେ ଦିନ ସପିଙ୍ଗ କରିକି ଆସିବୁ ମୁଁ ପରୀକ୍ଷାରେ ସରିିଯିବ।
ହୁଁ।
ହୁଁ। ଆଉ ଯୋଉଟା ପୂଜାରେ ଯୋଉଟା ହବ ସେଇଟା ତ ବଡ ବାପା ସବୁ ଶୁଣୁଛନ୍ତି। ଯାହା ଥାଳି ଫାଳି ଦରକାର ହବ ଇଏ ସେ କଣ ଯାହା ଦରକାର ହୁଏ ପୁଅ ଘର ବି ଆଣିକି ଆସନ୍ତି ଆଉ କଣ ଘରେ ଆମର ଯଦି କଣ ଦର ରକାର ହବ ସେରା ସବୁ ସେ କିଣିବେ ବାବା। ହଁ ଏମତି ହିଁ ଚାଲଚି ସବୁ।
ହଁ ବାହାଘର କୋଉଠି ଘରେ ନା ମଣ୍ଡପରେ ହବ ନା କଣ?
ବାହାଘର ଟା ଠିକ ହେଇନି ଘରେ ତ ହବନି ବୋଧେ ମଣ୍ଡପରେ ବୋଧେ ହବ। ହବକି କଣ, ମାନେ ଦେଖିବା ଠିକ ହେଇନି। ହଁ ବାହାଘର ଅଛି ତ ଆହୁରି ହଁ ଯାହାହେଲେ ପାଞ୍ଚ ଛଅ ମାସ ଆହୁରି ବାହାଘର ହବ ଏବେ ତ ହବନି। ଅଛି ଦେଖିଆ ଡିସାଇଡ କରିବା ଆଉ ସରିଯାଉ ଏବେ ନିର୍ବନ୍ଧ ଟା ଆଉ।
ହୁଁ।
ନାଉ ଗହଣା
ଆଃ ହଁ ହଁ କି ନାଁ ଜାଣିନି ଆଉ। ହଁ ସବୁ କିଣା ହେଇସାରିଲାଣି ବୋଧେ।
ହଁ ହଁ।
ଖାଲି ଯୋଉ ଦିଆଯାଏ ଯୋଉ ନଣନ୍ଦ ପୁଟୁଳି ସେଇଟା ବୋଧେ କିଣା ହେଇନି ନା କଣ।
ହ
କହୁଥିଲେ ତ ସେବେ। କିଣା ହେଇ ସାରିଲାଣି ନା ନାହିଁ ଏବେ ମୁଁ ଆଉ କଥା ହେଇନି ଜାଣିନି।
ହୁଁ।
ସୁନା ଫୁନା ବିଷୟରେ ମୁଁ ଏତେ କଥା ହେଇନି। ବୋଉ ଘରିକା ଯଦି କଥା ହେଇଥିବେ କଥା ହେଇଥିବେ।
ହଁ ଆଉ ଯୋଉ ବାହା
କଥା ହେଇଥିଲି।
ଉଁହୁଁ ନାଇଁ ଏଇ ଯୋଉ ଉଁ ସବ୍ ଫଟୋ ସୁଟ୍ କରନ୍ତି ବାହାଘର ନିର୍ବ ରିଙ୍ଗ ସେରିମନି ଦିନ
ହଁ ହଁ।
କୋଉଠିକି ପ୍ଲାନ୍ ହେଇଛି କୋଉଠିକି ଯାଇକି କରାକରି କରିବେ ନା ନାଇଁ ସେଇଠି ପାଖେରେ?
ପ୍ଲାନିଂଟା ହେଇନି ଯୋଉ ନିର୍ବନ୍ଧଟା ମାନେ ନିର୍ ବନ୍ଧ ଦିନ ଯୋଉ ଉଠା ହୁଏ ଏଇଟା ତ ଘରେ ଏଇଠି ଉଠା ହୁଏ। ତା ପରେ ଏଇ ପାଖାପାଖି ଯୋଉ ଆମର ବହୁତ ଜଙ୍ଗଲ ଏରିଆ ପୁରା ପାଖାପାଖି ନାହିଁ କି?
ହୁଁ ହୁଁ ହୁଁ।
ହଁ ସେଇ କୋଉ ପାଖାପାଖି ଗୋଟେ ଯାଇକି ଭଲ ସିନେରୁ ଥିବ ଦେଖିକି କରିବୁ। ଅଛି ଏଇଠି ଦି ତିନିଟା ଜାଗା। କେନ୍ଦୁପୋଡା ଗୋଟେ ଏ-ଏପଟେ ଗୋଟେ ଅଛି। ଆଉ ଆମ ଗାଁରେ ବି ଗୋଟେ ଅଛି ଏମିତି କରିବୁ। ଆଉ ପ୍ରି ୱେଡିଙ୍ଗ ଯୋଉ ହୁଏ ସୁଟିଂ ସେଇଟା ସରି-ସରିଯାଉ ରିଙ୍ଗ୍ ସେରିମନି ତା ପରେ ଦେଖିଆ କୋଉଠି ହଉଛି ଆଉ। କହୁଥିଲେ କଣ ବେଶୀ ଜାଗା କୁଆଡେ ଯିବେନି। ଖାଲି ଏମିତି କଣ ଗୋଟେ ଦିଟା ଜାଗା ଯାଇକି କରିଦେଇକି ।
ହେ
ଦେଖିଆ ଆଉ। ଏଇଟା କିନ୍ତୁ ଏଇ ପାଖେରେ ହବ ଆଉ। ପାଖାପାଖି ଜାଗା ଦିଟା ଦେଖିକି ଯିବୁ ଆଉ ଭଲ ଜାଗା ଦିଟା ଆଉ।
ଆଉ କଣ ଶାଢୀ ପାଟ ପିନ୍ଧିବେ ନା ଫ୍ୟାନ୍ସି ନା ଲେହେଙ୍ଗା ନା କଣ?
ନାଇଁ ସେ ପାଟ। ପୁରା ପାଟ ନାଇ ଗୋ ଟେ ଆସୁନି କି ପୁରା ପୁରା ସ୍ମୁୁୁଥ୍ ବାଲା ପାଟ ଟା।
ହୁଁ ହୁଁ ହୁଁ।
ସେ ଟାଇପର ଭାବୁ ହଁ ସେଇ ଟାଇପର ଭାବୁଛୁ ଆଣିବାକୁ ଆଉ। ଲେହେଙ୍ଗା ତ ସେ ମନା କଲା ପିନ୍ଧିବାକୁ। ଗରମ ହବ କହିଲା ଏତେ ଗରମ ହବ ମୁଁ ଏତେ ଟେକି ଟେକି ଆଉ ବୁଲି ପାରିବିନି। ମୁଁ କହିଲି ହଁ ଶାଢୀ ବି ପିନ୍ଧ୍ ଆମ ଟ୍ରା ଆମ ଟ୍ରାଡିସନ ହିସାବରେ ଭଲ।
ହୁଁ ହୁଁ ହୁଁ ହୁଁ ଶାଢୀଟା ବି ଭଲ ଲାଗେ ଶାଢୀଟାରେ ବେଶୀ ଭଲ ଲାଗନ୍ତି।
ବେଶୀ ଭଲ ଲାଗନ୍ତି ହଁ।
ଲେହେଙ୍ଗାଟା କଣ ସମସ୍ତଙ୍କୁ ଭଲ ଦୁସେକି? ଜଣ ଜଣଙ୍କୁ ଭଲ ଲା ଗେ। ଆଉ ସମସ୍ତଙ୍କୁ ଭଲ ଲାଗେନି।
ହଁ।
ହଁ ସେ ପାଟଟା ବି କଲେ ପା ଟ କଲେ ବି ଭଲ କାରଣ ସେଇଟା ସବୁଦିନ ତମେ ମାନେ ବାହାଘରରେ ପିନ୍ଧିପାରିବ ଅନ୍ୟ ଅନ୍ୟ ଙ୍କ ବାହାଘରରେ ବି ପିନ୍ଧିପାରିବ। କୋଡେ କୋଉଠି ମନ୍ଦିର ଫନ୍ଦିର ଗଲ ପିନ୍ଧିବ। କିନ୍ତୁ ଏଇ ଲେହେଙ୍ଗା କଲେ କଣ ସେଇ ଦିନକ ପିନ୍ଧିବ ପୁଣି ଥୁଆ ହବ। ଲାଭ କଣ ଲାଭ କିଛି ନାହିଁ ହୁଁ।
ସେ ସେଆ କରିବା ଆଉ ଆମେ ସବୁ ଯେତିକି ଅଛୁ ଯାହା କରିବୁ ମୁଁ ତ ହଉଚି ଡ୍ରେସ୍ ପିନ୍ଧିବି। ଆଉ ଯୋଉ ବଡ ଦେଇ ଦି ଜଣ ଅଛନ୍ତି ସେମାନେ ଭାବିବେ ଏମିତି କହୁଛନ୍ତି ଶାଢୀ ପିନ୍ଧିବେ।
ହଁ
ମତେ ବି କହୁଛନ୍ତି କହୁଛନ୍ତି ଆଉ ହଁ। ମତେ ବି କହୁଛନ୍ତି ତୁ ପିନ୍ଧିବୁ କହିଲେ ନାଇଁ ମୋ ସାନ ନା ମୁ ଡ୍ରେସ ପିନ୍ଧୁଛି ତମେ ବଡ଼ ତମେ ଶାଢ଼ୀ ପିନ୍ଧ।
କ କୋଉଥିପାଇଁ
ଏଇ ରିଙ୍ଗ ସେରିମନି ଦିନ।
ହ ହଁ
ବାହାଘର ଦିନ ତ ଦେଖିବା ଲେହେଙ୍ଗା ନହେଲେ ଶାଢୀ ପିନ୍ଧିବି ଆଉ।
ହୁଁ ହୁଁ ହୁଁ ଆଉ ଗୋଟେ ମଜା କରିବା ଆଉ ତମର ବାହା ହବ ମଜା କରିବ ସବୁ ଏଞ୍ଜୟ୍ କରିବ ଆଉ ହଉ ହଉ ଆ ହଉ ମୁଁ ଯାଏ ଟିକେ ଛୁଆ ଟା କାନ୍ଦିଲାଣି ତ। ହଁ